ଷ ହଁ ଆଶିଷ କେମିତି ଅଛ?
ହଁ ନମସ୍କାର ଭଲ ଅଛି ଆଉ ଗଣେଶ ବାବୁ କେମିତି ଅ
ହ ଆରେ ମୁଁ ଆପଣଙ୍କ କତି କେବେଠୁ ନଗେଇବାକୁ ଟ୍ରାଏ କରିୁଥିଲି କିନ୍ତୁ ଆପଣଙ୍କ ନମ୍ବର ଲାଗୁ ହି ନଥିଲା।
ଓହୋ ଆ ବର୍ଷା ପାଗ ଦେଇଛି ନେଟ୍ ଫେଟ୍ ସ୍ଲୋ ହଉଥିବ ଆଉ।
ହଁ ସେ ପାଗ ଏମିତି ଦେଇଛି କିନ୍ତୁ ମତେ ଟିକେ କିଛି ଗୋଟେ ଜରୁରୀ କାମ ପାଇଁ ଆଜି କଲେଜ ଆସିବାକୁ ପଡ଼ିଲା। ବର୍ତ୍ତମାନ ସୁଦ୍ଧା ବି ଆମେ ଏଇନା କଲେଜ ରେ ଅଛୁ। ଘରକୁ କେତେବେଳେ ଯିବୁ ତ ତାର ମାନେ ପ୍ରତୀକ୍ଷା କରିଛୁ ସାଙ୍ଗ ଗୋଟେ ଯାଇଛନ୍ତି ଯେ ତାଙ୍କର ଅ କ୍ଲାସ୍ ଅଛି ତ ସିଏ ଯାଇଛନ୍ତି କ୍ଲାସ୍ ଆଟେଣ୍ଡ କରିବାକୁ ତ ଆମେ ଏଇନା ପ୍ରତିୀକ୍ଷା କରିଛୁ ତାଙ୍କର ଆଉ।
ଓହୋ ହଁ ହଁ।
ଆପଣ କଣ ମାନେ ସୁସ୍ଥ ଅଛନ୍ତି ତ? ମାନେ
ହଁ ହଁ ସୁସ୍ଥ ନା ମୁଁ ଭଲ ସୁସ୍ଥ ଅଛି ନା। ଆଉ ଆଜି ଆପଣଙ୍କର କଣ ଆଜି ତ ଆଇଁଷ ବାରି ଯାହେଲେ ଚିକେନ୍ ଟିକେ କି ମଟନ କଣ ଗୋଟେ ହେଇଥିବ ଆଉ।
ସେଇଟା ମୁଁ କହିପାରିବିନି ମୁଁ କଲେଜରେ ଅଛି ଘରକୁ ଦେଇ ଗଲେ ଜଣା ପଡ଼ିବ କଣ ଘରେ କରିଛନ୍ତି ବୋଧେ ଆଜି ଆମର ମାଛ ହବାର ଥିଲା ବୋଧେ ବୋଉ କହୁଥିଲା ବାପାଙ୍କୁ ମାଛ ଆଣିବା କ ଥା ତ ଆଜି ମାଛ ହେଇପାରିବ ଆପଣ ଆମିଷ ଖାଇ ଛାଡ଼ି ଦେଇଛନ୍ତି ମୁଁ ଶୁଣିଲି।
ନା ଆଇଁଷ କଣ ଆଇଁଷ କ
ଓହୋ ସରି ସରି ସେ ପ୍ରଧାନ ବାବୁ ଛାଡ଼ି ଦେଇଥିଲେ।
ହଁ ନା ନା ଶୁଣୁନାହାନ୍ତି ଆଇଁଷ ମୋ କଥା ଯୋଉ କହିଲି ଆପଣ କୋଉ ଗୋଟେ ଶୁଣିଛନ୍ତି ଜୋଉ
ହୁଁ ହୁଁ।
ଛନ୍ତି ମୁଁ ମାସେ ଖଣ୍ଡେ ଖାଇଲିିନି ଘରେ ଯଇଁ ଯାହା ହେଲେ। ମତେ କହିଲେ ବାଧ୍ୟ ତୁ ଖାଇବୁ ନହେଲେ ତତେ ଖାଇୟାକୁ ଦିଆହବନି।
ସେଇ କଥା ମାନେ ଆମେ ଯୋଉ ଭଳିଆ ପରିସ୍ଥିତିରେ ଏଇନା ଅଛନ୍ତି ଆମେ ଚାହିଁଲେ ବି ଆମିଷ ଛାଡ଼ି ପାରିବାନି କାରଣ ଆମ ଘରେ ଆମ ଘରେ ପାଞ୍ଚ ଛଅ ପ୍ରକାର ର ଆଇଟମ୍ କରୁନାହାନ୍ତି ନା ଆମ ଘରେ ଯାହା ହବ ସେଇଆକୁ ସମସ୍ତେ ଖାଇବାକୁ ବାଧ୍ୟ ଯଦି ଆମିଷ ହେଲେ ତମେ ଆମିଷ ଖାଇବାକୁ ବାଧ୍ୟ।
ନହେଲେ ଆଇଁଷ ମତେ ସାଧା ହେଲେ
ଯଦି ସାଧା ସାଧା ଖାଇବ ମାନେ ଏମିତି ନାହିଁ କି ଆମର ତମେ ଆଇଁଷ ଖାଇବନି ମାନେ ତମେ ତମ ପାଇଁ ଅଲ
ତମ ପାଇଁ ଗୋଟେ ସ୍ପେସିଆଲ୍ ପନିର ପନିର କରିକି ଦେବେ ସେଇ ଆସା ରଖିବୁନି।
ଏ ଜମା ନାହିଁ ତେମେ ଯଦି ଖାଇଲେ ଖାଇବ ନ ଖାଇଲେ ନାହିଁ ତମର ସେଇଭଳିଆ। ହଁ। ଆଉ ମୁଁ ତ ସେଇୟା ଦେଖୁଛି ଆଉ କଣ ହଉଛି ଆଉ ଆଉ ଆପଣ ଏଇନା କଣ କରୁଥିଲେ ଏଇନା?
ହଁ ଏଇ ମାଛ ଟିକେ ଭଜା ହଉଛି ବସିକି ବାସ୍ନା ଶୁଙ୍ଘୁଛି ଆଉ କଣ କରିଆ।
ଓ ହୋ।
ଆ ଏ ଯୋଉ ବର୍ଷା ପାଗ ଦେଇଛି ପଖାଳ ଭାତକୁ ମାଛ ଭଜା ଆଳୁ ଆଳୁ ଭର୍ତା। ବଡ୍ଦେଇ ଦେଇକି ସୋଇବି ଆଉ ପୁରା।
ଓହୋ ଆପଣ ଶୋଉଛନ୍ତି ଏଇନା ଶୋଉଛନ୍ତି?
ଏଇ ନା ଖାଇନି କିଛି ନାଇଁ ଗାଧେଇନି ପାଧେଇନି ଖାଏରା ଗାଧେଇବି ଝାଡ଼ା ଯିବି।
ଆରେ ମୁଁ ବି ଗାଧେଇନି ବା ମୁଁ ସେମିତି ପଣେଇ ଆସିଲି କଲେଜେ ମୁଁ ଶୋଇଥିଲି।
ଯିିବା କଥା କଣ?
ଶୋଇକି ଉଠିକି ଦାନ୍ତ ଘଷୁଛି ସାଙ୍ଗେ ସାଙ୍ଗେ ଭଉଣୀ କହିଲା ଏ ଭାଇ ତୋର ଫୋନ ଆସୁଛି ମୁଁ ପା କହିଲି କିଏ ଫୋନ କରୁଛି? ଦେଖିଲା ବେଳକୁ ଦେଖୀଲା ବେଳୁ ଆମ ଯୋଉ ଚିକୁ ବାବୁ।
ହଁ ହଁ ଚିକୁୁ ବାବୁ ତ ଆଜିିକାଲି ପୁରା ରୋମୀଓ ହେଇଗଲାଣି ହିରୋ ପୁରା।
ଆରେ ହଁ ସେ ତାଙ୍କଠାରୁ ଅଧି କ ମାନେ ଅଧିକ ଭିଡ଼ିଓ କିଏ କରୁଛନ୍ତି ଜାଣିଛ ସୌମ୍ୟ ବାବୁ ଆମର କଣ କଣ ଫଟ ଫଟ ଛାଡ଼ୁଛନ୍ତି ଆପଣ ଦେଖିଲେ ମାନ ବହୁତ୍
ହଁ ସୌମ୍ୟ ବାବୁ ତ ଦେଖୁନ ଚନ୍ଦା ହେଇଗଲିଣି କଣ? ତାଙ୍କର ସେ କ ଚନ୍ଦା କଣ ହେଇଗଲେଣି ଦେଖୁଥିଲି।
ହଁ ସିଏ ତ ଆମର କଣ ଏଇନା କଣ ଅଡ଼ିଏନ୍ସ ଦେବେ। ଅଡ଼ିଏନ୍ସ ହେଇପାରିବନି ସିଏ ଏଇନା ଜାଣିଲ।
ହଁ।
ହଁ ଏଇ ଆମ ମମି କୁହ ଏଇ ଗାଧେଇନି ତ ପାଟି କରୁଛି ଟିକେ କୁହ।
ଆଚ୍ଛା ଆଚ୍ଛା ସେ କାଲି କଣ ହେଇଛି କି କାଲି ରାତିରେ ଗୋଟେ ବଡ ଘଟଣା ହେଇଯାଇଛି ବା।
କଣ ଘଟଣା ହେଇଛି କି?
ଆମର ମାନେ ଆମର ଏପଟେ ଯୋଉ ଟ୍ରାନ୍ସଫର୍ମର ନଥିଲା କି ସେ ମାନେ ଘଡ଼ଘଡ଼ି ମାରିକି ସେଟା ପୋଡ଼ିଯାଇଛି।
ହୁଁ ହୁଁ।
ହଁ ଯାହା ଫଳରେ କି ଲାଇନ୍ ରାତିରେ ପଳେଇଲା ରା ରାତି ସାର ଆମେ ଅନିିତ୍ରା ମୁଁ କହିଲା ମୋ ସାଙ୍ଗ ନିକଟକୁ ରିଲସ ପଠା ପଠି ହଉଥିଲୁ ଆଉ। ତାଙ୍କର ବି ପଳେଇଛି ତ ସିଏ ବି ମ ତେ ମେସେଜ କରୁଛନ୍ତି ଭାଇ ତମେ ଶୋଇନ ମୁଁ କହିଲି ନାଇଁ ମୁଁ ବି ଶୋଇନି ଲାଇନ ପଳେଇଛି କେମିତି କଣ ଶୋଇବୁ ଆଉ।
ହୁଁ।
ତାପରେ ନିିଦ ଯେହେତୁ ପୁରା ହେଇନି ତ ସକାଳେ ଲେଟ୍ ରେ ଆଜି ଉଠା ହେଲା ଆଉ।
ହଁ। ଓହୋ ଏମିତି ନା ନାଇଁ ମୁଁ ତ ଶୋଉ ଶୋଉ ରାତି ଚାରଟା ପାଞ୍ଚଟା। ଚାରଟାରେ ଶୋଇଲି ଦଶଟାରେ ଉଠିଲି ଛଅ ସାତ ଘଣ୍ଟା ଶୋଇଛି ଏମତି ଆଉ।
ଅହ ନାଇଁ ଆମ କଲେଜରେ ଭାଇ ହଇରାଣ କରୁଛନ୍ତି। ମାନେ ଦେଖୁନ ଆମେ ଏତେ ବର୍ଷା ତରାରେ ପଡିକି ଆମେ ଆସିଲୁ ମାନେ କେମିତି କଣ କ୍ଲାସ ଆଟେଣ୍ଡ କରିବୁ ଦେଖିଲା ବେଳକୁ ଆମର କେହି ଟିଚର ହିଁ ନାହାନ୍ତି ଆମେ କ୍ଲାସ କାହାର କରିବୁ।
ନାଁ ଏଇଟା ତ ଠିକ କଥା ନୁହେଁ।
ସେଇ ତ କଥା ଆମେ ଭାଇ କେତେ କହିଲୁ ଗାଡି ଫାଡିରେ ତେଲ ପକେଇକି ଆମେ ଆସୁଛୁ ପାଠ ପଢିବାକୁ। ଦେଖିଲା ବେଳକୁ ଶିକ୍ଷକ ଶିକ୍ଷୟିତ୍ରୀ ନିଜେ ଆସିବେନି। ଲାଷ୍ଟ କୁ କହିବେ ତେମେ କଣ କଲେଜ ଆସୁଛ କି ଆମକୁ ଏମିତି କହିବେ ଏଇଟା କଣ ଠିକ ହଉଛି।
ନାଇଁ ଏଇଟା ତ ନାଇଁ ତମେ ଆଉ ଗୋଟେ ତାପରେ ଗମେଣ୍ଟ କଲେଜରେ ପଢିଲେ କଣ ନା ଏଇ ଅବସ୍ଥା ହବ।
ସେଇ କଥା ତାପରେ ଗମେଣ୍ଟ କଲେଜ ରେ ଆଉ ଗୋଟେ ଅସୁବିଧା କଣ କି ଆଉ ଗୋଟେ ଅସୁବିଧା କଣ ଆମେ ଯେତେ ଥର ଆସିଲେ ବି ଆମର ପ୍ରେଜେଣ୍ଟଟା ବି ପକଉନାହାନ୍ତି। ହଁ ଆମର ପ୍ରେଜେଣ୍ଟ ଟା ବି ବଢନ୍ତା ନା ଆମ ପ୍ରେଜେଣ୍ଟ ବି ଯୋଉମାନେ କହୁଛନ୍ତି ତମର ପଞ୍ଚସ୍ତରୀ ପ୍ର ତିଶତ ତମର ପ୍ରେଜେଣ୍ଟ ରହିବା ଆବଶ୍ୟକ ଉପସ୍ଥାନ।
ହୁଁ।
ଆମେ କହିଲୁ ଆରେ ଆମେ ତ ଆସୁଛୁ ଆପଣ ପକାନ୍ତୁ ସିନା ଆପଣ ପକାନ୍ତୁ ଆମୁକୁ ମାନେ ମୁଁ କହୁଛି କି ସବୁ ଟିଚର ମାନେ ଆମୁକୁ ଡେଲ୍ ଡେଲ୍ ଦେଖୁଥିବେ ଆମେ ବି ତାଙ୍କୁ ଡେଲ ଡେଲ ଦେଖୁଛୁ। କିନ୍ତୁ ପ୍ରେଜେଣ୍ଟ ଟା ପକଉନାହାନ୍ତି ଶେଷ ମୁହୂର୍ତ୍ତରେ କହିବେ ତେମେ କ୍ଲାସ କରୁନ। ଆରେ ଆମେ କ୍ଲାସ କେମିତି
ଇଏଟା ଠିକ୍ କଥା ନୁହେଁ ଏଇଟା ତ ପୁରା ଅନ୍ୟାୟ କହିଲେ ଗଲେ।
ଆମର ଯୋଉ ରହିଲା ଆମର ଯୋଉ ମାନେ ମୁଖ୍ୟ ସବଜେକ୍ଟ ଯୋଉଟା ବା ମୁଖ୍ୟ ବିଷୟ ଯାହାକୁ ଆମର ଗଣିତ କହୁଛୁ ଆମେ ସିତେରେ ମୋର ବା ଖେ ମୋ-ମୋର ପ୍ରେଜେଣ୍ଟ ଗୋଟାଏ ସେଇଟା ବି ଭୁଲ ରେ ପଡିଛି ସେଟା ବି ଭୁଲରେ ପଡିଛି।
ହୁଁ।
ବୁଝୁଚୁ ତ ମାନେ ମୁଁ ଏତେ କ୍ଲାସ ଆଟେଣ୍ଡ କଲା ପରେ ବି ମୋର ଗୋଟାଏ ମାତ୍ର ପ୍ରେଜେଣ୍ଟ ତା ମାନେ ମୋର ମାନେ କଲେଜ ଆସିକି ମୋର ଲାଭ ବି କିଛି ନାହିଁ। ମୁଁ ଏତେ ବର୍ଷା ତରାରେ ଓଦା ମୋଦା ହେଇକି ଆଉଛି ପା ଠ ପଢିବାକୁ କିନ୍ତୁ ମୋ ଶିକ୍ଷକ ଶିକ୍ଷୟିତ୍ରୀ ସେଇଭଳି ଆମୁକୁ ପାଠଟାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନଉନାହାନ୍ତି। ଓଲଟା ଆମର ଯୋଉ କ୍ଲାସ ରୁମ୍ ଅଛି ତାକୁ ବି ତାଲା ମାରି ଦେଇଛନ୍ତି କଣ କରିବ କୁହ।
ହଁ। ନାଇଁ ଏଇଟା ତ ମୁଁ ଯେ ତିକି ଶୁଣିଲି ଆପଣଙ୍କଠୁ ଏଇଟା ତ ଠିକ କଥା ନୁହେଁ ଯେତିକି ମୁଁ ଜାଣିଲି।
ହୁଁ ହୁଁ ଏମିତି ଆମର ଅସୁବିଧା ଫସୁବିଧା ହଉଛି ଆଉ। ତାପରେ ଆଜି ଆସିଲା ବେଳେ ମୋ ବେଗ ଟା ବି ଚିରିଯାଇଛି ଯେ ସିଏ କିଛି ତାକୁ ବି କିଛି କରିହଉନି।
ହୁଁ ହୁଁ ନାଇଁ ଏମିତି ତ କରିବା କଥା ନୁହେଁ ସେଟା ଠିକ୍ ହେଲାନି ନା ଆପଣଙ୍କ ସହିତ ଯାହା ହେଲା।
ହ ସେଇ କଥା ବା ମୁଁ ବି ସେଇ କଥା କହୁଛି କି ମୋ ସହିତ ମାନେ ଭଲ ହଉନି। କିନ୍ତୁ କେହି ବୁଝିବାକୁ ହିଁ ଚେଷ୍ଟା କରୁନାହାନ୍ତି।
ହୁଁ।
ତାପରେ ସକାଳୁ ମୁଁ ବୋତଲ ବି ଆଣିନି ବୋତଲ ବି ଆଣିନି ଯେ ସ ସକାଳୁ କୁ ଟିକେ ଜଳ ବି ଟିକେ ପାଟିରେ ବାଜିନି।
ଜଳ ପାଟିରେ ବଜେଇନାହାନ୍ତି। କେମିତି କଣ ବଞ୍ଚିଛନ୍ତି ଆପଣ।
ଆରେ କଣ କରିବା ଶୋଷ ଲାଗୁଛି। ଘରୁକୁ ଗଲେ ଯାଇ ପିଇବୁ ଆଉ ସେ ସାଙ୍ଗ ଜଣେ ଯାଇଛନ୍ତି କ୍ଲାସ କରିବାକୁ ତ ସିଏ ଆସିଲେ ଆମେ ଯାଇକି ଘରକୁ ଯିବୁ। ତାପରେ ଯାଇ ପାଣି ପିଇବୁ ଆଉ କଣ।
ଆପଣଙ୍କର ଏତେ ସାଙ୍ଗ ଜନ୍ମେଜୟ ଚି କୁ- କୁନୁ ଆଉ କଣ କରନ୍ତି? ଆଚ୍ଛା! କଣ ପିଅନ୍ତି କଣ କରନ୍ତି?
ସିଏ ଆମେ ସମସ୍ତେ ଚିକୁ ଉପରେ ନିର୍ଭଳଶୀଳ, ସିଏ ହିଁ ଆମ ପାଇଁ ଜଳ ଦେବତା। ସିଏ ପାଣି ଆଣନ୍ତି। ଆମେ ତାଙ୍କ ପାଣି ପିଉ।
ହୁଁ
ଏମିତିଆ କଥା ଆଉ।
ଓହୋ! ତାହେଲେ ତ ଭାରି ହଇରାଣ ହେଇଥିବେ ଆଉ
ହଁ, ବା ସେ ପାଣି ଫାଣି ପାଇଁ ଆମର କଲେଜରେ ଭାରି ଅସୁବିଧା। ଏକେ ରେ ବୋତଲ ନାହିଁ ତାପରେ ସେ ଯୋଉ ଆମର ଉପ ଉପରକୁଲର ପାଖରେ ଗୋଟେ ମାନେ ଗ୍ଲାସ ରଖିଛନ୍ତି। ଯେ ସେ ଗ୍ଲାସ ପୂରାପୂରି ମୋଟାର ବସିଛି। କଣ ଆଉ ବୁଝିପାରୁଥିବ ତ ଆଉ।
ଉଁ ଯୋଉ ଆମର ଶୈଶିଳ ତ
ମାନେ।
ଆପଣ ଯୋଉ କହୁଛନ୍ତି ମୋଟା ବସିଛି ସେଟା ଏଇ ଯୋଉ କଣ ଆନ୍ଧି ଶିଉଳି
ଶିଉଳି -ଶିଉଳି ହଁ।
ହଁ ସେଇ
ତ ତାକୁ ବି ମାନେ ପିଇ ବିି ହବନି ତାପରେ ପ୍ରାୟ ପିଲା ବି ସିଉ ଭିତରେ ମାନେ ଛାଡ଼ ମୁଁ ପଛରେ ଆପଣକୁ କେବେ ଦେଖାହେଲେ କହିବି ଆଉ।
ମାନେ ପକେଇ ଦଉଛନ୍ତି କାଢିକି
ହୁଁ -ହୁଁ -ହୁଁ ଆପଣ କରୁଛନ୍ତି କଣ ଏନା?
ଆମେ ଏଇ ଟିକେ ଗାଧୁଆବି ପ୍ରସ୍ତୁତି ଝାଡା ଯିବା ବି ପ୍ରସ୍ତୁତି ହଉଛି।
ଓହୋ! ଆପଣ ସକାଳୁ ଯାଇକି ଝାଡ଼ା ଫାଡା ଯିବେ ନା ଆଉ କଣ ଆସି
ନାଇଁ ବା ମୁଁ ତ କହୁଛି ରାତି ଚାରିଟା ରେ ଶୋଇଲି ଛଅଟା ଦଶଟା ବେଳକୁ ଉଠିଲି। ଆଉ କଣ ସିଡିଏଲ ଟିକେ ଅବାଗ୍ୟ ଚାଲିଛି ଆଗକୁ ଟିକେ ଏକଜାମ ଅଛି ତ ସବୁ ପୁରା ଅବାଗ୍ୟ ହେଇଯାଇଛି ରୁଲ ଟା
ହଁ, ନାଇଁ ଆମ ଜନ୍ମ ବାବୁ ଏବେ ଗେମ୍ ଖେଳୁଛନ୍ତି।
ଓହୋ!
ହଁ ମୋ ସାଙ୍ଗଟେ ଜଣେ ସେ ସାଙ୍ଗ ଜଣେ ଗେମ୍ ଖେଳୁଛନ୍ତି।
ହୁଁ -ହୁଁ ନାଇଁ ସେ ଜନ୍ମ ହେଲେ ଭାବୁ ତ ଭଲ କିନ୍ତୁ ଚିକୁୁ ଭଏନା ଭଲ ରୁହନ୍ତି ତାଙ୍କ ସହ ଟିକେ କମ୍ ମିଶାମିଶି କରନ୍ତୁ।
ହଁ ସେ କାଲି ମତେ ସେମିତି ଡାକିଦେଲେ କାଲି କଣ ଆଜି ବି ଡାକିଦେଲେ ମତେ କହିଲେ ଆସ ଆମ ରୁମ ରେ ଯାଇକି ମୁଁ ମୋର ମାନେ ଯେତେ ସବୁ ପ୍ରୋଜେକ୍ଟ ଅଛି। ମୁଁ ସବୁ ଯାକ ସବମିଟ କରିବି ଆମ ଟିଚର ଠାରେ ମୁଁ କହିଲି ହଉ ଚାଲ ସବମିଟ କରିବା ସବମିଟ କଲା ପରେ ତାଙ୍କୁ ଦି ଚାରି ମିତ୍ର ଅଲଗା ମିଳିଗଲେ ବୋଲି ମତେ ଛାଡି ଦେଇକି ପଳେଇଲେ। ଏଇଟା କଣ ଠିକ ହେଲା ତେମେ ମତେ ଡାକିକି ଆଣିଲ। ମୁଁ ଆସିଲି ଦେଖିଲା ବେଳକୁ ତେମେ ଆଉ କାହା ସହିତ ବୁଲୁଛ। ଏଇଟା କଣ ଠିକ ହଉଛି? ହଁ, ସେଇ ସକାଶେ ଚଷମା ତାଙ୍କୁ ଛାଡିକି ପଳେଇଲା।
ହୁଁ ନାଁଇ ଏଟା ତ ଠିକ କଥା ନୁହେଁ।
ହଁ ଚିକୁୁ ବାବୁ ଥିଲେ ତାଙ୍କୁ କହିଥାନ୍ତି ସେଇ ସକା ତାଙ୍କୁ ଚଷାମା ଛାଡି ପଳେଇଲା।
ହୁଁ ହୁଁ ହୁଁ।
ଓହୋ। ଆଉ ଆପଣ ଗୋଟେ କାମ କରନ୍ତୁ ଯାଆନ୍ତୁ ଝାଡା ଫଡା ଯାଆନ୍ତୁ ଗାଧେଇକି ଖାଇକି। ଫ୍ରେଶ ଫାସ୍ ହେଇଯାଆନ୍ତୁ ତାପରେ ଆଉ ଥରେ କଲ କରନ୍ତୁ କଥା ହବା ଆଉ।। ହଁ ଉଠଉଛି। ହଁ ହଁ ଏଇ ଜନ୍ମ ଯିବାକୁ ପାଣିପତର ଆଣିଛନ୍ତି ମୁଁ ପିଇବାକୁ ମୋର ମନ ନାହିଁ।
ହୁଁ ଜନ୍ମଯିବ ବଧେ ଆପଣଙ୍କୁ କଲ୍ କରିକି କହୁଛନ୍ତି ସେଥିପାଇଁ।
କଣ?
କଣ ଜନ୍ମଜ ଆ କଣ ଗୋଟେ କହିଲ ବଧେ ଆପଣ କିହିଲେ ଉଠଉଛି କଣ?
ଆ ବୋତଲ ବା ସେ କହିଲ ବୋତଲଟା ଇଏ କରିବାକୁ ସେ ବୋତଲ ଟା ଆଣିଥିଲା ନା। ବତୋଲ୍‌ ଟା ପାଣି ଉଠେଇବାକୁ କହିଲ।
ହଉ ହଉ ରଖୁଛି। ଆଚ୍ଛା ଆପଣଙ୍କର ସମୟ ଆମର ହେଇନି ଆହୁରି ଅଛି ଗପିବାକୁ ଟିକେ।
ହଁ ହଁ।
ଥିଲିକି ଆଉ ଆପଣ ଅ ଆପଣ ଯୋଉ ରଥଯାତ୍ରା କୁ ମୋ ସାଙ୍ଗ ଟା କହିଛି ଯିବା ପାଇଁ ପୁରୀ।
ଆରେ ରଥଯାତ୍ରା କୁ ମୁଁ କହିଲି ଖଜା ବାହାରୁ ନ କିଣିକି ଘରେ ତିଆରି କରିଦବା? କାହିଁକିନା ବାହାରୁ କିଣିଲା ବେଳକୁ ବହୁତ ପଇସା ନେଇ ଯାଉଛନ୍ତି। ତ ଘରେ ତିଆରି କରିଦେବା?
ଗଜା ତ ବାହାରେ ମିଳିବ ତମେ କାଇଁ ଏତେ ପାଲା କରିବ ଘରେ।
ନାଇଁ ପାଲା ମାନେ କଣ? ନିଜେ ଯଦି ମାନେ ମେହନତରେ କରିଥିବ ଠାକୁର ପାଇକି ବହୁତ ଖୁସି ହେବେ ନାଇଁ ମୋ ପାଇଁ ସେ ନିଜେ ତିଆରି କରି ଆଣିଛି। ତମେ ବାହାରୁ ଟଙ୍କା ଦେଇକି କିଣିକି ଆଣିଲେ ଲାଭ କଣ ହେଲା? ବୁଝୁଛ ତ? ଠାକୁରଙ୍କ ପାଇଁ ନିଜ ନିଜ ହାତରୁ ତିଆରି କରିକି ନବୁ ତା ତାପରେ ଯାଇ ଜାଣିବ କି ଠାକୁର ତ ମନସ୍କାମନା ପୂରଣ କରିବେ କି ନାହିଁ।
ହୁଁ।
ହଉ ହଉ ତେମେ ଗାଧେଇ ପାଧେଇ ସାର ଫ୍ରେଶ ରୁହ ଭଲସେ ମାନେ ପୂରାପୂରି ଚିତା ଚିତନ କାଟ ଠାକୁରଙ୍କୁ ଗୋଟେ ମୁଣ୍ଡିଆ ମାର ତାପରେ ମତେ କଲ କର ଆଉ।
ହୁଁ ହଉ।
ହଉ ମୁଁ ରହୁଛି।
ଆଜ୍ଞା।